ହାଲୋ।
ହଁ ଦିଦି।
ହଁ କୁହ?
କଣ କରୁଥିଲ ?
ନା ଏମିତି ବସିଚି ଆଉ, ରଜ ତ ସରିଲା ଆଉ ଭଲ ଲାଗୁନି ମନ ସାଙ୍ଗସାଥି କେତେ କଣ ଟିକେ ବୁଲାବୁଲି କରିଥିଲୁ। ପିଠା ପିଠା ଖାଉଥିଲୁ ସବୁ କ ହେଲା ଆଉ ।
ହଁ ବା ଆମର ତ ସେମିତି ଆଉ ଆମର ସେ ରଜ ସାରିଗଲାଣି ଆଉ କଣ କେମିତି ପୋଡ ପିଠା କରିଥିଲ।
ହଁ ପୋଡପିଠା ହେଇଥିଲା, ଆମ ଘରୁ ତ ଆଣିଥିଲେ ପୋଡପିଠା ଆଉ, ମତେ ତ ସେଗୁଡା କରି ଆସେନି ପୋଡପିଠା କେମିତି କଣ କରନ୍ତି ମତେ ଆସେନି, ମୁଁ ଏମିତି ମତେ ଏଇ ସାହି ପଡିଶା ଯିଏ ଯେମିତି ଦେଇଥିଲେ, ଖଣ୍ଡେ ଖାଇଲି ଆମ ଘରୁ ବି ଆଣିଥିଲେ ଆଉ ତମର ସେପଟେ କେମିତି କଣ? ତମ ଘରେ ପିଠା ହୁଏ, ନା କିଏ ଦିଅନ୍ତି ପିଠା?
ହଁ ଆମର ଏମିତି ତ ଜାଣିନୁ କିଛି ବି ଏତେ ବି, ସୁଜି ପିଠା ଏମିତି ବରା ଫରା ହୁଏ, ତାପରେ ବି ଲୋକମାନେ ଆଣନ୍ତି, ବନ୍ଧୁବାନ୍ଧବ ସମସ୍ତେ ଆଣନ୍ତି, ଆଉ ଆମ ଗାଁରେ ବି ତ ରଜ ମହୋତ୍ସବ ପଡିଥିଲା, ଭଲ ଏମିତି ସବୁ ଦୋଳି ପଡି ଥିଲା ଚକ୍ରି ଦୋଳି ସେ ସବୁ କିଛି ଏମିତି ଆଉ ତମର କେମିତି କଣ ସେପଟ ହେଇଥିଲା ?
ହଁ ଆମର ଗୋଟେ ଦଉଡି ଦୋଳି, ଯୋଉ ପଟା ଦୋଳି ଗୋଟେ କୁହନ୍ତି, ବାଉଁଶରେ ଯୋଉ ବନ୍ଧା ହୁଏ ପଟା ଦୋଳି, ଆଉ ଯୋଉ ସେ ଆମର ସେଇଟା କଣ ଗୋଟେ ରାମ ଦୋଳି କୁହନ୍ତି, ପୁରା ଉପରକୁ ଯାଇକି ପୁଣି ତଳକୁ ଖସିବ ରାମଦୋଳି ଗୋ ଗୋଟେ ଆଉ ଗୋଟେ କଣ ଏମିତି ଜାଲି ଭଳିଆ କଣ ଗୋଟେ ବନ୍ଧା ହେଇଥିବ, ସେଥିରେ ସବୁ ଛୁଆ ଯାଇକି କୁଦି କୁଦି କୁଦି କୁଦି ଯୋଉ ଡେଇଁଲା ଟାଇପର ତ ଟିକେ ଡେଇଁ ପଇଲେ ଉପରକୁ ପଳାନ୍ତି ସେ ଯହେରା କଣ ଦୋଳି ମୁଁ ତ ଜାଣିନି, କାରଣ ଆମର ଏପଟେ ସେତେ ରଜ ରଜ କହିବାକୁ ଗଲେ ସେମିତି କିଛି ହୋଉନି, କିନ୍ତୁ ହୋଉଚି ଆଉ ଆମର ଯେହେତୁ ଏଟା ସହର ଜାଗାଟା ସହର ଜାଗାରେ କଣ ରଜ ସେତେ ବେଶୀ ପାଳନ କରା ହୁଏ କି, ଗାଁ ମାନଙ୍କରେ ରଜ ଭାବିଥିଲୁ ଖରାଦିନେ ଗାଁକୁ ପଳେଇବୁ। କିନ୍ତୁ ଯାଇ ହେଲାନି ଟିକେ ଇଆଡେ ବୋହୁତ କାମ ରହିଗଲା, ବୋହୁତ ଚେଷ୍ଟା କରିଥିଲୁ କିନ୍ତୁ ଯିବାକୁ ଟିକେଟ ବି କରିଥିଲୁ ଗାଁକୁ ଯିବାକୁ, କିନ୍ତୁ ଦେଖିଲା ବେଳକୁ ଇଆଡେ ଏତେ ପରିମାଣରେ କାମ ହେଇଗଲା ଯେ ଆମେ ଆଉ ଗାଁକୁ ବି ଟିକେ ଯାଇପାରିଲୁନି ସେଥିପାଇଁ ଗାଁରୁ ଏମିତି ପଠେଇଥିଲେ ପିଠା ଏମିତି ଖାଇ ଦେଇଥିଲୁ, ଆଉ ଏ ବର୍ଷ କିଛି ଆଉ ଦେଖି ପାରିଲୁନି ଠିକରେ, ଏଇ ପାଖରେ ଗୋଟେ ଛୋଟ ପଡିଆ ଆମର ଅଛି ସେ ପଡିଆରେ ଗୋଟେ ଦିଟା କଣ ଗଛ ଅଛି ସେଇ ଗଛରେ ଯାହା ଟିକେ ଦଉଡିରେ ଗୋଟେ ଦୋଳି ହେଇଥିଲା, ଏମିତି ଖେଳିଲୁ ଆଉ ଆମେ ବିଶେଷ ରଜ ବିଷ ୟରେ ଆମେ ବି କହିପାରିବୁନି କାରଣ ଗାଁ ଲୋକମାନେ ବେଶୀ ଜାଣନ୍ତି, ଆମେ ସହର ଲୋକ କଣ ସେମିତି ଜାଣୁ କି ସବୁ ବର୍ଷ ଗାଁକୁ ଯାଏ କିନ୍ତୁ ଏ ବର୍ଷ ବହୁତ ମନ ଦୁଃଖ ହେଲା ଯାଇ ହେଲାନି, ପାଖ ଆଖରେ ଟିକେ ଦୋଳି ଖେଳିକି ରଜ ସରିଗଲାଠୁ ମନ ଭଲ ଲାଗୁନି ଆଉ। ଆଉ ସେପଟେ ସାଙ୍ଗସାଥି ବନ୍ଧୁବାନ୍ଧବ କେମିତି କଣ ଆସିଥିଲେ ତମ ଘରକୁ ସବୁ?
ହଁ ଆମର ତ ଏ ମାନେ ହୁଏ ତ ଦି ବର୍ଷ ହେଲା ହଉଛି ତ ସବୁ ସାଙ୍ଗସଥି ଏକାଠି ହୋଉଚୁ, ବୋହୁତ ଦିନପରେ ଦେଖା ହେଲାଠୁ ଭଲ ଲାଗୁଚି, ଭଲ କଥାବାର୍ତ୍ତା ବି ହଉଛନ୍ତି ସେମାନଙ୍କର ପିଲା ଛୁଆଙ୍କୁ ଆଣିଛନ୍ତି। ଆଉ ଏମିତି ସବୁ ପିଠାପଣା ବିଷୟରେ କଥାବାର୍ତ୍ତା ସବୁ ସାଙ୍ଗସାଥି ପୁରୁଣା ଦିନ ବିଷୟରେ ସବୁ କଥାବାର୍ତ୍ତା ହୋଉଚୁ, ଆଉ ସମସ୍ତଙ୍କ ଘରେ କଣ କିଏ କଣ କଲା ଇଏ ତମେ କଣ ପିଠା କରିଚ ସିଏ କଣ ପିଠା କରୁଚି, ଏଇ ସବୁ ବିଷୟରେ କଥାବାର୍ତ୍ତା ଆମର ସବୁ ଆଉ ଦି ବର୍ଷ ହେଲା ହୋଉଚି ତ
ନା ଆମର ଏଇଠି ଯୋଉ ସେ ଗୋଟେ କଇଁଆଁ ଗଛ ଅଛି, ଯେ ଆଉ ସେ କଇଁଆ ଗଛ ପାଖରେ ଆଉ ଗୋଟେ ଗଛ ଅଛି, ତା ଡାଳ ଟିକେ ବେଶି ମୋଟା ନାହିଁ ସେ ଡାଳରେ ସେ ପିଲା ସବୁ ଦୋଳି ଲଗେଇ ଦେଇଥିଲେ, ଗୋଟେ ଛୋଟ ସେ ଦଉଡ଼ିରେ ସେ ଡାଳ ଛିଣ୍ଡିଲା କି ଦଉଡି ଛିଣ୍ଡିଲା କଣ ଏମିତି ଗୋଟେ ହେଲା ଯେ ଆଉ ପିଲା ପୁରା ପଡିଗଲେ, ସେଥିରେ ଯେ ଡର ଲାଗିଲା ଆମେ ସେଥିପାଇଁ ଆଉ ବେଶୀ ବି ଦୋଳି ଖେଳିନୁ, ଆମ ଘର ଛୁଆ ତ ଦୋଳି ଖେଳି ନାହାନ୍ତି, ସେ ପାଖରେ ଡରିକି ମୁଁ କହିଲି ନାଇଁ ନାଇଁ ତମେ କେହି ଦୋଳି ଖେଳନି ଏଇଠି ଖାଲି ବସିକି ଦେଖ। ସେମିତି ଖାଲି ଟିକେ ବସ କିି ସାଙ୍ଗେ ସାଙ୍ଗେ ଓହ୍ଲେଇ ପଡୁଛି କିନ୍ତ ମନ ଭରି ଗୋଟେ ଯେମିତି ଦୋଳି ଖେଳି ଖେଳା ହୁଏ ଆମେ ସେମିତି ଖେଳିଲୁନି, ମନରେ ଗୋଟେ ଡର ପଶିଗଲା ତମର ସେପଟେ ଯୋଉ ଦୋଳି ଫୋଳି ସବୁ ଲାଗିଛି, ସେପଟେ କଣ ସବୁ ତା ପାଇଁ କିଛି ସଚେତନତା ଅଛି ସେ ନା ନାଇଁ ସେମିତି ମନ ଇଚ୍ଛା ମାନେ ବାନ୍ଧି ଦେଇଛନ୍ତି, ଯାଇକି ସମସ୍ତେ ସେଇଠି ସେମିତି ଖେଳୁଛନ୍ତି, ଏଥିପାଇଁ କିଛି ଆଗୁଆ ବଡ଼ ବଡ଼ ଲୋକ ହୁଅନ୍ତୁ କି ଘର ପରିବାରରେ ହୁଅନ୍ତୁ ସବୁ ଆଗୁଆ କହିଦେଇଥିବେ ଛୋଟ ପିଲାମାନଙ୍କୁ, ଏ ଦୋଳିରେ ଏମିତି ଖେଳିବୁନି ଏତେ ଜୋର ଏମିତି ଦୌଡ଼ି ଦେଖିକି ଛିଣ୍ଡା ଦୌଡିିକି ଛିଣ୍ଡା କାଠ ଭଙ୍ଗା କାଠ ଦେଖିକି ବସିବେ ଏମିତି ସବୁ ଦେଖି ଦୁଖାକି କରିଥିଲେ ନା ନାଇଁ ସେମିତି ଯାଇକି ଇଏ କରିଥିଲେ କିଛି ଅଘଟଣ ଘଟିନି ତ ସେପଟେ?
ହଁ ଦିଦି ଅଘଟଣ ତ ଘଟି ଯାଇଚି, ମାନେ ସ ଦଶ କୋଡିଏଟା ଖଣ୍ଡେ ଯେ ପଟା ଦୋରି କରିଥିଲେ, ଦିଟା ଚକ୍ରି ଦୋରି କରିଥିଲେ ତ ଲାଷ୍ଟ ଯୋଉ ଚକ୍ରି ଦୋରି ଟା କରିଥିଲେ ସେଟା ଭଲସେ ଓଲ୍ଡିଙ୍ଗ୍ କରିନଥିଲେ, ତ ସେ ମାନେ ଖେଳୁଥିଲେ ସବୁ ଝିଅ ମାନେ ସେ ପଡିିଗଲା ଗୋଟେ ଛୁଆର ତା ବେ କ ବି ମାଳ ହେଇଯାଇଚି, ଭଗାନଟାରେ କିଛି ହେଇନି ସେ ପୁରା ଠିକ ଠାକ ହେବେ ଅଛି ତ ଏମିତି ଅବହେଳା କଲେ ହବ କି ଯେହେତୁ ଛୋଟ ଛୁଆରେ ଖେଳୁଛନ୍ତି ଧର ଆଜି କିଛି ପଡିଗଲା ଛୋଟ ଛୁଆଙ୍କର କିଛି କ୍ଷତି ହେଇଗଲା ସେଥିଲାଗି ଆମର ଆର ବର୍ଷ ଭଲସେ ହବ। କହିଛନ୍ତି ଏବର୍ଷ ଲୋକମାନେ ବେଶୀ କିଛି ଆୟୋଜନ କରିବେନି ଭଲସେ କରିବେ ଆଉ।
ହୁଁ ହୁଁ ରଜରେ ଆମର ରଜ ଟା କଣ? ଗାଁ ମାନଙ୍କରେ ମୁଖ୍ୟତଃ ରଜ କଣ ପାଇଁ ପାଳନ୍ତି, ଆମେ ତ ଟାଉନରେ ରହିଲୁ ଆମେ ତ କହିପାରିବୁନୁ ସେ ବିଷୟରେ କିନ୍ତୁ ରଜ ଟା କଣ ପାଇଁ ରଜର ମୁଖ୍ୟ ଆକର୍ଷଣ କଣ? ସେଇଟା ତ ଗାଁରେ ଯେହେତୁ ତମେ ରହିଲ ତମେ ଜାଣିଥିବ ବେଶି ଆମେ ତ କହିପାରିବୁନି ମୁଁ ଏତେ ଜଣେ ପଚାରିଲେ ଯେ ମୁଁ କହିପାରିଲିନି ମୁଁ କହିଲି ରଜ ବିଷୟରେ ମୋର ବେଶୀ କିଛି ଜ୍ଞାନ ନାହିଁ ଆଉ ମୁଁ ବି କହିଥିଲି ମୁଁ କହିଲି ମୋର ଜଣେ ସାଙ୍ଗ ଅଛନ୍ତି ମୁଁ ଦେଖିବା ତାଙ୍କ ସାଙ୍ଗରେ କଥା ହେବି ଗାଁ ମାନଙ୍କର ଏତେ ଏଇ ରଜ ପର୍ବଟା ଆଉ ଗାଁ ମାନଙ୍କର ଏତେ ପାଳନ କାହିଁକି ହୁଏ କିନ୍ତୁ ଏଇ ସହର ମାନଙ୍କରେ କାହିଁକି ପାଳନ କରାଯାଏନି ମୁଁ ବି ସେଇଟା ଜାଣିପାରୁନି ଆର ବିଶେଷ ଆକର୍ଷଣ ଟା ଆଉ ମହତ୍ୱ ଟା କଣ ମତେ ସେଇ ବିଷୟରେ ଟିକେ କହିପାରିବ କି?
ତୁ ଗାଁ ଲୋକ ମାନେ ସବୁ କିଛି ପର୍ବପର୍ବାଣ ପାଳନ୍ତି ତ ରଜ ବି ଆମର ଗୋଟେ ପର୍ବ ମାନେ ବାହାର ଲୋକ ମାନେ ସେସବୁ ବିଷୟରେ କିଛି ଜାଣନ୍ତିନି ଗାଁ ଲୋକ ମାନେ ପୁରୁଣା ଲୋକ ବୋଲି ସବୁ କିିଛି ଜାଣନ୍ତି ଆଉ ଭଲସେ ବି ଟିକେ କରନ୍ତି। ଏଠି ବି ସବୁ ସୁବିଧା ଥାଏ ଦୋଳିଠୁ ଆରମ୍ଭ କରି ସବୁ କିଛି ପିଠା ପଣା ବି ଏଠି ସମସ୍ତେ ଶିଖନ୍ତି ତ ସମସ୍ତେ କରିଦିଅନ୍ତି ସହର ମାନଙ୍କର କୌଣସି ସବୁ ଏକୁଟିଆ ରହୁଛନ୍ତି ସେଠି କିଛି ସୁବିଧା ନାହିଁ ସେମାନେ କିଛି ଜାଣି ବି ପାରନ୍ତିନି ଆଉ ଦିଦି ତମ ଆଡେ ପୋଡ ପିଠା ହୁଏ ତ ରଜକୁ?
ହଁ ଆମ ଆଡେ ଆମର ଟାଉନରେ ଆମେ କଣ ନିଆଁ କୋଉଠୁ ଆଣିବୁ ଆମେ ତ ଘରେ ଘରେ ସବୁ ଆମର ଇନ୍ଧନ ରହିଲା ଯୋଉ ଗ୍ୟାସ ଯୋଉଟା କହୁଛନ୍ତି ଇନ୍ଧନ ଗ୍ୟାସ ଆମେ ତ ରଖିଲୁ ଘରେ ଘରେ ଆମର ଚୁଲିରେ ସେଇ ପିଠା ଟା ମୁଁ ଯେତିକି ଜାଣିଛି ଆମ ଯୋଉ ଜେଜେମା ଯେତେବେଳେ ଆମେ ଗାଁକୁ ଯାଉ ଆମେ ଜେଜେମା ସେତେବେଳେ ଚୁଲିରେ ପୋଡ ପିଠା କରେ ସେତେବେଳେ ସେ ପୋଡ ପିଠାର ବାସ୍ନା ଆଉ ଏ ବର୍ଷ ତ ରଜରେ ମନେ ପଡିବ ନିହାତି ଯେହେତୁ ଆମେ ଗାଁକୁ ଯାଇନୁ ଆଉ ଆଉ ଗୋଟେ କଥା ମୁଁ କଣ ଶୁଣିଥିଲି ରଜରେ କଣ ଖାଲି ପାଦରେ ଚାଲନ୍ତି। କଣ ପାଇଁ ଖାଲି ପଦରେ ରଜରେ ଚାଲନ୍ତି କି ଝିଅ ମାନେ?
ହଁ ସେ କଦଳୀ ପାଟିବାରେ ତ ଚାଲନ୍ତି ଯେହେତୁ ମାନେ ଭୂମିଙ୍କର ଗୋଟେ ପୂଜା ଥାଏ ସେଥିଲାଗି ସେମାନେ ଖାଲିପଦରେ ଚାଲନ୍ତି ଆଉ ଝିଅ ମାନେ ବି କିଛି ଠାକୁର ପୂଜା କରନ୍ତିନି କିଛି ବି କାମ କରନ୍ତିନି ଯେହେତୁ ଝିଅ ମାନଙ୍କର ଏଇଟା ମାନେ ପୂଜା ହୁଏ ତ ସେଥିଲାଗି ଆଉ।
ହଉ ରଜ ଟା କେତେ ଦିନ ହୁଏ କି ଗାଁ ରେ ଆମର ରଜ ଦିନ ରଜ ଯୋଉ ପର୍ବଟା କେତେ ଦିନ ଏଇଟା ପାଳନ କରାଯାଏ।
ରଜ ଟା ତ ସାଧାରଣତଃ ପାଞ୍ଚ ଦିନ କରାଯାଏ କିନ୍ତୁ ଗାଁ ମାନେକ ତିନି ଦିନ ପାଳନ କରାଯାଏ ଆମର ବି ଏଇଠି ତିନି ଦିନ ହେଲା। ତ ସେମିତି ଆଉ। ଆଉ କଣ କଣ କଣ ସବ ପିଠା ପୋଡ ପିଠା କି ଆଉ ସୁଜି ପିଠା କି କଣ କଣ?
ହଁ ପୋଡ ପିଠା ପୋଡ ପିଠା ତ ଗାଁରୁ ଆସ। ଆସିପାରିଲାନି ଏଇଠି ଏମିତି ଖଣ୍ଡେ ଜଣେ ଦେଇ ଦେଇେଇଥିଲେ ଖାଇଥିଲୁ ଆଉ ସୁଜି ପିଠା ହେଇଥିଲା କାକେରା ହେଇଥିଲା ଆରିସା ହେଇଥିଲା ଆଉ ଏମିତି ହେଇଥିଲା ଆଉ ଏ ଯେଉଁ ରଜ ରଜ କେଉଁ ଦିନ ତିନି ଦିନ। ପରେରେ ନା ଚାରି ଦିନ ପରେ ଗୋଟେ କଣ ବସୁମତୀ ପୂଜା ହୁଏ ସେଇଟା କଣ କି ମୋତେ ଟ ସେଇଟା ଟିକେ କହିଲ
ହଁ ସେଟା ଭୂମିଙ୍କର ପୂଜା କରାଯାଏ ଆଉ। ଆମର ତ ଏପଟେ ମୁଁ ତ ଏତେ ବି କିଛି ଜାଣିନି ଠିକ ସେ ମୁୁ ବୁଝିକି କହିବି ତମକୁ।
ଓହୋ ହଉ ଯାଇ ହଉ ଏ ବର୍ଷ ରଜ ଯାହା ଯେମିତି ତ ପ୍ରବଳ ଖରା ହେଇଛି ଏ ଖରାରେ ଆଉ କଣ ରଜ ଠିକ ରେ ବି ଗାଁ ରେ ହେଲେ ବି ଗାଁ ରେ ତୋଟା ତୋଟା ମାନଙ୍କରେ ସବୁ ଦୋଳି ଲାଗିଥିବ ଟିକେ ଛାଇରେ ହେଲେ ସେମାନେ ଖେଳୁଥିବେ ଆମେ ତ ପୁରା ସହରବାସୀ ଯଉ ପାର୍କ ମାନଙ୍କରେ ଅଛି ଏଠି ପାଖରେ ଯେଉ ଛୋଟ ଛୋଟ ପାର୍କ ସେଇମାନେ ସେ ଲୁହାର ଦୋଳି ଆଉ ସେଇଠି ତ ପୁରା ଖରା କିନ୍ତୁ ଏ ପାଖରେ ଏଇ ଛୋଟ ଗଛ ଦୁଟା ଏଇଠି ଯାହା ଟିକେ ଦୋଳି ଖେଳିକି ଟିକେ ଖୁସି ମନେଇବା କଥା ଆଉ କିନ୍ତୁ ଯାହା ହେଲେ ବି ଆସନ୍ତା ବର୍ଷ ଆମ ପରିବାର ଆମେ ସମ୍ପୂର୍ଣ ଯାହାହଲେ ଗାଁକୁ ଯିବୁ ଏଇ ବର୍ଷ ତ ଯାଇ ହେଲାନି ଆଉ ମୁଁ ତ ରଜ ବିଷୟ ଜାଣିନି କିନ୍ତୁ ସାଙ୍ଗସାଥି ମାନଙ୍କଠୁ କି ଯେତେବେଳକୁ ଆମେ ସବୁ ବସୁଛୁ ଏକାଠି ହେଇକି ସେମାନଙ୍କଠୁ ମୁଁ ଶୁଣୁଛି ଝିଅ ପିଲାମାନୋନ ଏ ପାଦରେ ଖାଲି ପାଦରେ ଚାଲିବେ ଅଳତା ଲଗେଇବେ ଉଁ ଆଉ ଯୋଉ ତିନି ଦିନ ରଜ ତିନି ଦିନ କୁଆଡେ ଝିଅ ପିଲାମାନୋନ କିଛି କାମ ବି କରନ୍ତିନି ସେଇଟା ଗାଁ ମାନଙ୍କରେ ପୁରା ସମ୍ପୂର୍ଣ୍ଣ ବାରଣ ଥାଏ କିନ୍ତୁ ଆମେ ଯେହେତୁ ଗୋଟେ ସହରରେ ରହିଲୁ। ଆମକୁ ତ ବାଧ୍ୟ କରିବାକୁ କାରଣ ଆମର ପୁରୁଷ ପିଲା ମାନ ଗଲେ ତାଙ୍କର ସେ ଗୋଟେ ତାଙ୍କର କର୍ମମୟ ଜୀବନ ସେ କାମରେ ଗଲେ ଆମେ ସ୍ତ୍ରୀ ଲୋକ ଆଉ କାହାକୁ କହିବୁ ବାଧ୍ୟ ହେଇକି ଆମେ କଟା ବଟା କିନ୍ତୁ କିନ୍ତୁ ଆମର ଗୋଟେ ଗୋଟେ କୋଉ ପଟେ ଅଛି ମୋ ଟିକେ ମନେ ପଡୁନି ସେପଟେ ସ୍ତ୍ରୀ ଲୋକମାନୋନେ ହୁଅନ୍ତୁ କି ଝିଅ ପିଲା ମାନେ ହୁଅନ୍ତୁ ତିନି ଦିନି ପୁରା ରଜ ତିନି ଦିନ କିଛି ବି କାମ କରନ୍ତିୁନି ତମ ପଟେ ଏଇ ସୁବିଧା ଟା ଏଇଟା ଅଛି ଏଇ ବ୍ୟବସ୍ଥା ଟା ମାନେ ଝିଅ ମାନେ କିଛି କାମ କରିବେନି ସେ ତିନି ଦିନ ପୁରା ଖାଲି ବସିକି ଏ ଯା ଖାଇବେ ଆଉ ଠାକୁର ପୂଜା ବି କରିବେନି ଏଇଟା ଅଛି କି ତମ ପଟେ?
ହଁ ହଁ ଆମର ବି ଏଇପଟେ ଅଛି ଆମେ ବି କିଛି ପୂଜା ପାଠ କିଛି କରୁନୁ ଆଉ ଆମେ ବି କିଛି କଟାକୁଟି କିଛି ରୋଷେଇ ଫୋଷେଇ ବି କରୁନୁ ମା ମାନେ ମା ମାନେ ତ ନୁହେଁ ବାପା ମାନେ କାଟିଦିଅନ୍ତି ତ ବୟସ୍କ ଲୋକମାନୋନେ ଥାଆନ୍ତି ସେମାନେ ସବୁ କିଛି କରନ୍ତି ଏଇ ରଜ ତିନି ଦିନ ସେମାନେ କରନି ଆମେ ବି କିଛି କରୁନୁ ଖାଲି ଉଠିବୁ ତ ଖାଇବୁ ପିଇବୁ ଦୋଳି ହି ଖେଳି ଯାଉ ଆଉ ସାଙ୍ଗସାଥିୀଙ୍କ ସହ ଭେଟ ହୁଏ ଏମିତି ଭଲ କଥାବାର୍ତ୍ତା ହୁଏ ସମସ୍ତଙ୍କ ସାଙ୍ଗରେ ବହୁତ ଦିନ ପରେ ସାଙ୍ଗସାଥିୀ ଦେଖିକି ଭଲ ଖୁସି ଲାଗେ ସେମାନେ ବି ଡାକନ୍ତି ଆମେ ବି ଯାଉ ସେମାନଙ୍କ ଘରକୁ ମଜା ମସ୍ତି କରୁ।
ଓହୋ ହ ଆମର ତ ସାଙ୍ଗମାନେ ଫୋନ କରିକି ଡାକିଥିଲେ ଆଉ କହିଲେ ଗାଁକୁ ଆସ ବହୁତ ବାଧ୍ୟ କରିଥିଲେ ଆମ ସେ ଜେଜେମା ବି ଫୋନ କରିଥିଲେ ନାଇଁ ନାଇଁ ତମେ ଘରକୁ ଆସ ଆଉ କଣ କରିବା ଏଇ ତ ଖରା ହଉଛି ଆଉ ତ ଯାଇ ହେଲାନି ଅସୁବିଧା ଟିକେ ପଡ଼ିଗଲା। କିନ୍ତୁ ଆସନ୍ତା ବର୍ଷ ଯାହା ହେଲେ ବି ଆମେ ଗାଁକୁ ଯିବୁ ଆଉ ମୁଁ ବି ଏ ବିଷୟରେ ମୁଁ ବେଶୀ କିଛି ଜାଣିନଥିଲି ମୁଁ ତମଠୁ ଯୋଉ ଜାଣିଲିଣି ତିନି ଦିନ ପୁରା ଝିଅ ମାନେ କାମ କରିବେନି ଠାକୁର ପୂଜା କରିବେନି ତାଙ୍କ ପାଇଁ ଗୋଟେ ସ୍ଵତନ୍ତ୍ର ଥାଏ ଏଇଟା ଗୋଟେ ଦିନ। ଥାଏ ଯୋଉଟାରେ କି ଝିଅ ପିଲା ମାନେ ଗୋଟେ ବାରଣ ହେଇକରି କାମ ଠାରୁ ବାରଣ ହେଇକି ରୁହନ୍ତି ଏଇଟା ଶୁଣିକି ଏଇ ଯୋଉ ପୋଡ ପିଠା କଥା ଶୁଣିକି ମତେ ତ ବହୁତ ପୁରା ଆଗ୍ରହ ଲାଗିଲାଣି ଯାହାହଲେ ବି ମୁଁ ଗାଁକୁ ଯିବି ଆଉ ହଉ ଦିଦି ମୁଁ ରଖୁଛି ତାହେଲେ ମୁଁ ଆଉ କେତେବେଳେ କଥା ହେବି?
ଆଜ୍ଞା